ହଁ ପ୍ରିୟେ ରାଧେ ରାଧେ।
ରାଧେ ରାଧେ। ନମସ୍କାର୍
କଣ କରୁଥିଲେ?
ମୁଁ ମୋ ପ୍ରିୟତମ ସହିତ କଥା ହୋଉଥିଲି।
ଚ୍ଛା ହଉ ଭଲ ଭଲ କଥା ହେବା କଥା।
କ
ଆଛା ମୁଁ କହିଲି କଥା ହବା କଥା ଭଲ।
ଆଚ୍ଛା ଆପଣ କଣ କରୁଥିଲେ?
ମୁଁ ବି ମୋ ପ୍ରିୟତମା ସହ କଥା ହଉଥିଲି ମୁଁ।
ହୁଁ ଭଲ ଅ।
ହଁ। ମୁଁ ଗୋଟେ କଥା ଆପଣଙ୍କୁ ପଚାରିବି ବୋଲି ଭାବିଚି।
ଆଚ୍ଚା।
ଯେ ଆପଣଙ୍କୁ କୋଉ କୋଉ ଜାଗା ଯିବାକୁ ଆପଣଙ୍କର ଇଚ୍ଛା ଆଉ ସେଟା କେବେ ଯିବେ ବୋଲି ଭାବିଚନ୍ତି?
ଆଚ୍ଛା।
ମ୍-ମତେ ଟିକେ କୁହନ୍ତୁ।
ଉଁହ୍ ମୋର ତ ସେମିତି କିଛି ସ୍ପେସିଫିକ୍ ଜାଗା ନାହିଁ। ୟା ଫିର ଇଚ୍ଛା ନାହିଁ ମାନେ ମୁଁ ବୁଲିବା ପସନ୍ଦ୍ କରେନି ମାନେ ଅଛି ସ୍ପେସିଫିକ୍ ଜାଗା। ମତେ ଏମ୍ ତି ବୃନ୍ଦାବନ୍ ଜିବାର ବହୁତ୍ ଇଚ୍ଛା। ଆଉ ରାଧା ଜୀ ଟି ଯୋଉଠି ଜନ୍ମ କରି ଜନ୍ମ ହେଇଥିଲେ ବର୍ଷାନେ ସେଠିକ୍ ଆଜ୍ଞା। ସେଠିକି ଯିବାକୁ ବି ବୋହୁତ୍ ଇଚ୍ଛା। ଆଉ ଏମ୍ ତି କେଦାରନାଥ ଏଗୁଡା ସବୁ ବି ଯିବାକୁ ଇଛା ଅଛି ବହୁତ ଆଉ।
ଭଲ ଆଉ ଆପଣ ଜାଣିଛନ୍ତି କେଦାରନାଥ କେମତି କଣ ଯାଆନ୍ତି ଚାଲି ଚାାଲି ଯିବାକୁ ପଡେ କେଦାରନାଥ
ଜାଣିଛି ସେଥିପାଇଁ କାହିଁ ମୋର ଏତେ ସେଠି ଆଶା ଭରଷା ନାହିଁ ମୁଁ ଯାଇପାରିବି ବୋଲି ତଥାପି ଦେଖିବା କଣ ହଉଛି
ଆଛା ହଁ ସେଠି ଅ ତ ଚାଲି ହିଁ ଯିବାକୁ ପଡିବ ନହେଲେ ଆମର ଅଟୋ ଆଉ ହଉ ଏମିତି ଘୋଡ଼ା ଥାଏ ସେଥିରେ ଆପଣ ଯାଇପାରିବେ
ସେଥିରେ ତ ଗଲେ ଭଲ ନୁହେଁ ସେ ଓଟକୁ କେତେ ମାରି ମାରି ନିଅନ୍ତି ମୁଁ ଦେଖି ସେ ଫୋନ ରେ ଭିଡିଓ ବଗେରା ସେ ଏଟାରେ ତ ମୋର ଇଚ୍ଛା ନାହିଁ ଜମାା
ତାହେଲେ ଆପଣ ଆଚ୍ଛା ଠିକ ଅଛି ତାହଲେ ହେଲିକପ୍ଟର ରେ ଯିବ
ହଉ ଦେଖିବା ଯେତିକି ସେତେବେଳେ ମୁଁ ସେତିକି ସକ୍ଷମ ହେଇଯାଇଥିବେ ତାହେଲେ ନିଶ୍ଚିନ୍ତ ଯିବି ଆଉ
ଯିବି
ଯିବା ଆଉ
ଆଜ୍ଞା ହଉ ତାହେଲେ ଆମେ ବୃନ୍ଦାବନ ବୃନ୍ଦାବନ ବୃନ୍ଦାବନରେ ଆଉ କଣ କଣ ଅଛି? ଆଉ କେମିତି କଣ ଯିବା ଜାଣିଛନ୍ତି?
ମୋର ତ ମନେ ନାହିଁ ମୁଁ ଲାଷ୍ଟ ବୃନ୍ଦାବନ ଥ୍ରୀ କ୍ଲାସରେ ଯାଇଥିଲି ମୁଁ ମୋର ମନେ ନାହିଁ କିଛି କିନ୍ତୁ ମୁଁ ପ୍ରେମ ମନ୍ଦିର ଗୋଟେ ଥିଲା ଯୋଉଟା ଦେଖିଥିଲି ମୋତେ ବହୁତ ପସନ୍ଦ ଆମେ ଟ୍ରେନରେ ଯାଇଥିଲୁ
ଆଛା ଆଛା ଭଲ ଆପଣ କେତେ କମ ବୟସରୁୁ ପଳେଇଥିଲେ ମୁଁ ଏବେ ଯାଏ ବି ଯାଇନି ଆମର ଇଚ୍ଛା ବି ଯିବାକୁ ସେଠିକି ଆପଣ ମୋ ସହିତ ଯିବେ
ଆଜ୍ଞା ନିଶ୍ଚିନ୍ତ ଯିବି
ଠିକ ଅଛି ଆପଣ ଆପଣ ଯିବେ ମାନେ ଯା ଗଲେ ହିଁ ମୁଁ ଯାଇପାରିବି
ନହେଲେ ହଁ ସେଟା ହିଁ ହଁ ଠିକ ଅଛି ତାପରେ ଆମର କେତେ କେଦାରନାଥ ହେଇଗଲା ପୁଣି ଆପଣ ଜାଣିଛନ୍ତି କେଦାରନାଥ ବାକ ପାଖରେ ଆଉ କଣ କଣ ସବୁ ଜାଗା ଅଛି?
ନା ମୁଁ ତ ଜାଣିନି
ହଉ ହଉ ମୁଁ କହୁଛି କେଦାରନାଥ ପାଖରେ ଆମର ବଦ୍ରିନାଥ ଅଛି ଆପଣ ଶୁଣିଛନ୍ତି ବଦ୍ରିନାଥ କୋଉଠି କଣ ଅଛି?
କୋଉଠି ଅଛି ତ କୋଉଠି ଅଛି ତ ମୁଁ ଶୁଣିନି ହେଲେ ଅଛି ବୋଲି ତ ମୁଁ ଜାଣିଛି
ହୁଁ ହୁଁ ଆଛା ହଉ ତ କେଦାରନାଥ କୋଉ ରାଜ ରାଜ୍ୟରେ ଅଛି ଆପଣ ଜାଣିଛନ୍ତି ଭାରତ ବର୍ଷର କୋଉ ରାଜ୍ୟରେ ଅଛି କେଦାରନାଥ?
ମୁଁ ଜାଣିନି ମୁଁ ଥଡ଼ି ନା ପଢିଥିଲି
ଏଇଟା ଜାଣିବା କଥା ଏଇଟା ଉତ୍ତରାଖଣ୍ଡରେ ଅଛି ଆମର ଉତ୍ତରାଖଣ୍ଡ ରାଜ୍ୟରେ ତାପରେ ସେ ପାଖରେ ଅଛି ଆମର ବଦ୍ରିନାଥ ଅମର ନ୍ନାଥ ଅଛି। କେତେ ସାରା ଜାଗା ଅଛି। ସେ ପୁଣି ଆପଣ ଜାଣିଚନ୍ତି ସେଠି ଋଷିକେଶ ଅଛି, ହରିଦ୍ଵାର ଅଛି। କେତେ ସାରା ଜାଗା ଅଛି। ସେ ଜାଗାକୁ ବୁଲିବା ଆମେ।
ଆଜ୍ଞା।
ହଁ ଆଉ ଆପଣ କୋଉଠିକି ଯିବାକୁ ଚାହୁଁଚନ୍ତି?
ଆ ଆଉ ଗୋଲଡେନ୍ ଟେମ୍ପଲ୍ ଯୋଉ ଅଛି ସେଠିକି ଯିବାକୁ ଇଚ୍ଛା ଅଛି।
ଆଚ୍ଛା ଭଲ ଭଲ ଆପଣ ସବୁ କିଛି ତ ଉତ୍ତର ଆଡୁ କହିଲେ ମାନେ ଉତ୍ତର ଭାରତ ବିଷୟରେ କହିଲେ ଯିବାକୁ ଚାହୁଁଚ ବୋଲି। ଆଉ ଦକ୍ଷିଣ ଭାରତ ଆଡେ କିଛି ଅଛି ଯିବାକୁ ଚାହୁଁଚନ୍ତି ନା ଜାଣ ଜାଣି ନାହାନ୍ତି କଣ ଅଛି?
କୁହନ୍ତୁ ଯଦି ଜାଣିଥିବି କହିବି ଆଉ।
ଆଚ୍ଛା ତ କନ୍ୟାକୁମାରୀ ଶୁଣିଚନ୍ତି ନାଁ କନ୍ୟାକୁମାରୀ?
ନା।
କନ୍ୟାକୁମାରୀ ଶୁଣି ନାହିଁ ହଁ ସେଟା କେତେ ବ ଢିଆ ଜାଗା ତ କନ୍ୟାକୁମାରୀ ଆପଣ ଯାଇପାରିବେ। ପୁଣି ରାମେଶ୍ଵରମ୍ ଗୋଟେ ଆମର ଧାମ୍। ତୀର୍ଥ ଧାମ୍ ଚାରି ଧାମ୍ ମଧ୍ୟରୁ ଗୋଟିଏ ସେଇଟା। ଯାଇପାରିବେ। ପୁଣି ରାମେଶ୍ଵରମ୍ ର ମହିମା ଜାଣିଚନ୍ତି ଆପଣ କଣ କେମିତି ରାମେଶ୍ଵରମ୍ ନାମ ପଡ଼ିଲା?
ନା।
ଛା ହଉ ଠିକ ଅଛି ତ ଯେତେବେଳେ ଆମର ଅ, ପ୍ରଭୁ ଶ୍ରୀରାମ ଆମେ ଲଙ୍କା କୁ ଯିବାକୁ ପ୍ରସ୍ତୁତ ହଉଥୁଲେ। ସେତେବେଳେ ତାଙ୍କେ ପ୍ରଭୁ ଶିବଙ୍କର ପୂଜା କରିଥିଲେ। ଆଉ ସମୁଦ୍ର ପାଖରେ ପୂଜା କରିଥିଲେ। ତ ସେଇଟା ରାମେଶ୍ଵରମ୍ ବୋଲି ପଡିଲା। ବୁଝିଲ?
ଆଜ୍ଞା।
ହଁ ସେଥିପାଇଁ ସେ ମନ୍ଦିର ପାଖରେ ସମୁଦ୍ର ବି ଅଛି। ସେଠି ହେଇଥିଲା ମନ୍ଦିର। ତା ପରେ ଆଉ କିଛି କା-କଣ ଜାଣିଚନ୍ତି ଆପଣ ଦକ୍ଷିଣ ଭାରତ ବିଷୟରେ ଟିକେ କହିବେ ତ?
ମୁଁ ଚାଲଲି।
କିଛି ତ କୁହନ୍ତୁ କିଛି ତ ମୁଁ ଜାଣିନି କହିଲେ ହବନି?
ଆଚ୍ଛା ଦକ୍ଷିଣ ଭାରତରେ କଣ କଣ ରା- ରାଜ୍ୟ ଅଛି ଜାଗା ଅଛି? କହିଲେ? କଣ କଣ ରାଜ୍ୟ ଅଛି ଦକ୍ଷିଣ ଭାରତରେ?
ମୁଁ ଜାଣିନି।
ହଉ ଠିକ ଅଛି। ଆପଣ ଭା-ଆଉ କୋଉ ଜାଗା ବିଷୟରେ ଜାଣିଚନ୍ତି କହିଲେ?
ହାଲୋ।
ଖ୍ୟ
ଆଚ୍ଛା ହଉ ତ ଆପଣଙ୍କୁ କୋଉଥିର ଖାଇବା ପସନ୍ଦ? ଆମର ଉତ୍ତରର ନା ପୂର୍ବର ନା ପଶ୍ଚିମର ନା ଉତ୍ତର? ନା ଦକ୍ଷିଣର
କୋଉ ସାଇଟର
ଉଁ ଉ ଉଁ ଉ ଉଁ ଉଁ ମୋତେ ସବୁ ଖାଇବା ପସନ୍ଦ କେଉଁଟା ଏମିତି ସ୍ପେସିଫିକ୍ ନାହିଁ।
ଆଚ୍ଛା ତ ଦକ୍ଷିଣ ଭାରତ ଆଡର କଣ ଖାଆନ୍ତି ଆପଣ ଜାଣିଚନ୍ତି?
ହଁ ଯେମିତୀ ମହାରାଷ୍ଟ୍ରରେ କଣ କ
ଆଁ?
ମୁଁ ଜାଣିନି।
ଆଚ୍ଛା ହଉ ଆପଣଙ୍କୁ କଣ ପସନ୍ଦ ଲାଗେ କହିଲେ?
ଆଉ?
ଗୁପଚୁପ ଚାଟ ଆଉ ସୋୟାବିନ ଆଳୁ ତ କଣ
ମୁଁ ଶୁଣିଥିଲି ସୋୟାବିନ୍ ପଲଉ ଭଲ ଲାଗେ ଆପଣଙ୍କୁ।
ଓ ହୋ ସୋୟାବିନ ପଲଉ ଭଲ ଲାଗେ।
ତ କେମିତି କଣ ବନାନ୍ତି ଟିକେ କହିବେ?
ହଁ ମୁଁ ଅଳ୍ପ ଅଳ୍ପ ଯାଣିଛି ପୁରାଜାଣିନି।
ହଁ ହଁ ଯେମିତି ଜାଣନ୍ତି କଣ
ହୁଁ ହୁଁ ପାଷ୍ଟ ବା ଭାତ କରିଦବ ଭାତ ଯେମିତି କରନ୍ତି। ପାଣିରେ ପକେଇକି ଲୁଣ ପକେଇକି ହେଇଗଲା ପରେ ତୁପତେ କଡ଼େଇରେ ତେଲ ପକେଇକି ତମେ ଚଉକିପ। ରିବା ଖାଉଥିବ ଯେମିତି ଟମାଟର, ପିଆଜ, ଗୋବି ଆଉ କଣ ଅଛି ଲଙ୍କା, ଗାଜର ଏଟା ସବୁ ପକେଇ ଦେଇକି ଭାଜି ଦବ। ତାପରେ ଲୁଣ, ହଳଦି, ଲ ଲଙ୍କା ଗୁଣ୍ଡା ମସଲା ମସଲି ପକେଇକି ଭାଜିବ ତାପରେ ତାପରେ ତାକୁ ନେଇକି ବୋଧେ ସେ ଭାତ ରେ ପକେଇଦବ ଏପଟ ସେପଟ କରିଦବ ହେଇଯିବ। ମୁଁ ଜାଣନି କେମିତି ହୁଏ ଆକୁ ଠିକ ସେ?
ଆଚ୍ଛା ଆଚ୍ଛା ହଉ ଠିକ ଅଛି ସେଥିରେ ହଁ ସେମିତି ହିଁ ହୁଏ ସେଥିରେ ଆମର ମୁଖ୍ୟତଃ ଆଉ ସୋୟାବିନ୍ ଆଉ ଚାଉଳ ରୁହେ ଆଉ ଆମର କି ମସଲା ମସଲି କିଛି ରୁହେ। ସେଟାକୁ ଭାଜା ଭାଜି କରନ୍ତି। ତାପରେ ହେଇଗଲା ଆଉ ପଲ ବହୁତ ସହଜ ଜିନିଷ ଏଇଟା।
ହୁଁ।
ଠିକ ଅଛି ମୁଁ ଗୋଟେ କାମ କଲ ଆସୁଛି। ମୁଁ ଆଉ ଟିକେ ପରେ ଆପଣଙ୍କୁ କଲ କରୁଛି ଠିକ ଅଛି। ଆଜ୍ଞା ଟା ଟା।
ଟା ଟା।
ହୁଁ।